ହ୍ୟାଲୋ।
ହ୍ୟାଲୋ ଆପଣଙ୍କୁ ମୋ ଭୟସ ଶୁଭ ଯାଉଚି?
ହଁ ଆଜ୍ଞା ସୁନା ଯାଉଚି।
ଧିରେ ଶୁଭ ହେନନ୍ତି ତ
ନା ନା ଧୀରେ ସୁୁବୁନି।
ଓ ହୋ ତାହେଲେ ଆପଣ ଏବେ କଣ କରୁଥିଲେ?
ନା ଆଜ୍ଞା ମୁଁ କିଛି କରିନଥିଲି ମୁଁ ନା ଘରେ ବସିଥିଲି, ଆପଣ ବୋଧେ କଣ କରୁଥିଲେ ବୋଧେ?
ହଁ ମୁଁ ଏବେ ଗାଧେଇକି ଆଇଲି ତା ଗାଧେଇକାଇକି ଆପଣଙ୍କୁ କଲ୍ କଲି କାହିଁକି ମୁଁ କହିଥିଲି ଆପଣଙ୍କୁ କଲ୍ କରିବି ବୋଲି ସନ୍ଧ୍ୟା ସାତଟା ଚାରିଟା ବେଳେ ବୁଲିବାକୁ ଯିବା ଆମେ? ହଁ ତ ସେଥିପାଇଁ ଆପଣ ମୁଁ କଲ୍ କରିଥିଲି ଆଉ ଆପଣ ଖାଇବା ପିଇବା ସରିଲାଣି?
ଆଜ୍ଞା ମୋର ଖାଇବା ପିବା ଚାଲାଣି ବୋଧେ ଆପଣଙ୍କୁ ବି ଖାଇବା ପିବା ସରିନି ବୋଧେ?
ନାଇଁ ବା ମୁଁ ଏ ଖାଇକି ଆପଣଙ୍କ ପାଖକୁ ଯିବି ଆଉ କଣ ଖାଇଲେ ଆପଣ ଆଜି?
ମୁଁ ଆଜି ବୋଧ୍ ତମ ଆପଣଙ୍କୁ କହିଥିଲି ପା ଚିକେନ
ଓହୋ ହଁ ହଁ ମନେ ପଡ଼ିଲା ଆପଣ ଆଜି ଚିକେନ ଭାତ ଖାଇଛନ୍ତି ନୁହଁ।
ଆଜ୍ଞା।
ଆଉ ଏବେ ପାଗଟା ବଢ଼ିଆ ଦେଇନି?
ଆଜ୍ଞା ପାଗ ହଁ ଆଜ୍ଞା ପାଗ ଟା ବହୁତ ବଢିଆ ଦେଇଛି। ଆମେ ମୁଁ କହୁଥିଲି ଯେ ଆମେ ଘଟଗାଁ ତାରିଣୀ ଯାଇଥାନ୍ତେ।
ହଁ ଠିକ୍ ଅଛି କିଛି ଅସୁବିଧା ନାହି ଘଟଗାଁ ତାରିଣୀ ଗଲେ ହବ। କିନ୍ତୁ ଗୋଟେ ଛତା ନେଇକି ଯିବାକୁ ପଡ଼ିବ।
ଆଜ୍ଞା ଛତା କଣ ପାଇଁ ଆମେ ପନ୍ଦର ଜଣ ଯିବା ଗୋଟେ ଅଟୋରେ ପଳେଇବା ଆଉ କଣ
ଆରେ ହଁ ଯେ କିନ୍ତୁ କହିଲ ବର୍ଷା ଫର୍ସା ହେଲେ ଆମେ ସେ ଛତାରେ ପାଣି ବଞ୍ଚେଇକି ରଖିଥିବା ପରେ ପୁଣି ପାଣି ଆଣିବାକୁ ପଡିବନି ଆମକୁ।
ହଁ ଆଜ୍ଞା ଘରୁ ପାଣି ନେଇଜିଆ ଯେମିତି ପାଣି ଚୋରି କରିବାକୁ ନ ପଡେ।
ହଁ ନିଶ୍ଚୟ ଆମେ ସେଇ କାମ ଟା କରିବା। ଆଉ ଆପଣ ଏବେ କଣ କହୁଥିଲି କହିଲ ବାସନ ମାଜି ସାରିଲେଣି ଆପଣ?
ନା ବାସନ ମୁଁ ମାଜିବିନି ବାସନ ମାଜିବା ଆଉ।
ଆଉ ଭଲ କଥା ଆଉ ମେଡିସିନ ଟା ତ ଖାଇ ଦେଇଥିବ ଆପଣଙ୍କ ଦେହ ତ ଭଲ ନଥିଲା ଜର ହେଇଥିଲା ନା କଣ ଏବେ ଜର ଭଲ ହେଇଗଲାଣି?
ଆଜ୍ଞା ମୋ ଦେହ ଜର ହେଇଯାଇଥିଲା ପଛେ ଏବେ ମେଡିସିନ ଖାଇକି ଭଲ ଲାଗୁଛି। ତ ମେଡିସିନ ଆଜି ସବୁ ସରିଗଲା ନା ତ ସେଥିପାଇଁ ଟିକେ ଦୁଃଖ ବି ଲାଗୁଛି
ଆରେ କିଛି ନାହିଁ ଆମର ତ ଭିଟାମିନ୍ ଏମ ଏମ୍ ଏ ତମ ଏ ସଜାଇଥିବ ଆଉ ଗୋଟେ ଭିଟାମିନ୍ ଏମ ଏମ୍ ଏ ଅ ଅଛି ନା
ଆଜ୍ଞା ସେ ଆଉ ଗୋଟେ ଭିଟାମିନ୍ ଟା ଅଛି।
ଆ ସେଇଟା ଯଦି ଦରକାର ପଡିଲା ଆଜି ଯଦି ଆମକୁ ଭଲ ଶକ୍ତି ମିଳିଲା ନିହାତି ଆମେ ସେଇଟା ଆମେ ବ୍ୟବହାର କରିବା ପରେ ଆଉ
ଆଜ୍ଞା ନିହାତି ସେଇଆକୁ ବ୍ୟବହାର ନ କଲେ ହବନି।
ହଁ ସେଇ ପାଇଁ ହିଁ ତ ଆମେ ଏପର୍ଯ୍ୟନ୍ତ ଏତିକି ଯାଏ କରିଦେଲେ ନୁହଁ କି?
ଆଜ୍ଞା।
ହଁ ମୁଁ କଣ କହୁଥିଲି କି ସେଇ କଥା କି ଆମେ ଏବେ ଗୋଟେ ବୁଲିବାକୁଗଲେ ଭଲ ହୁଆନ୍ତା ଆପଣ କହିଲେ ଘଟଗାଁ ତାରିଣୀ କଥା ଭଲ ଅଛି ସାନ ଘାଗାରା ବି ଅଛି ବଡ ଘାଗାରା ବି ମଧ୍ୟ ଅଛି ପାଖରେ ନା ଆମେ ସେପଟେ ବି ବୁଲିବାକୁ ପଳେଇବା।
ଆଜ୍ଞା ଚାଲି ଚାଲି ନହେଲେ ଯିବା କି?
ଚାଲି ଚାଲିଗଲେ ଆପଣ ଲାଗୁନାହାନ୍ତି ଲାଗିଯିବନି ଅଧିକ ସମୟ ଆଉ ପାଖାପାଖି ପନ୍ଦର ଦିନ ଭଳିଆ?
କାଇହିଁ ଆଜ୍ଞା ଲୋକ ଗାଁ ରେ ଯାଇକି ଦି ଦିନରେ ଆସି ପାରୁଛନ୍ତି ତ ଆମେ ତିନି ଦିନ ଲାଗିବନି
ହଉ ଠିକ ଅଛି କିନ୍ତୁ ଚାଲି ଚାଲି ଗଲେ କଣ କହିଲ କଷ୍ଟ ମଧ୍ୟ ହବ ନା
ନହେଲେ ସାଇକେଲ ରେ ପଳେଇଆ
ହଁ ଚଳିବ ସାଇକେଲରେ ଗଲେ ହଁ ହେଇପାରିବ ସେଇଟା।
ସାଇକେଲ ଆପଣଙ୍କର ଅଛି ନା ନାଇଁ?
ହଁ ସାଇକେଲ ବି ଅଛି ସାଇକେଲ ଚଲେଇବା ପାଇଁ ମୋ ଗୋଟେ ବନ୍ଧୁ ଅଛି ତାଙ୍କ କୋଳରେ ଦିଇ ଜଣ ବସେଇଦବା।
ଆଜ୍ଞା ତାଙ୍କ କୋଳଟା ବୋଧେ ବହୁତ ବଡ?
ହଁ ବହୁତ ବଡ ସେ ଯାଇଥିଲେ କଣ କହିଲ? ହଗିବା ପାଇଁ ତତେ ଟିକେ ସମୟ ଲାଗିବ।
ଓ ସମୟ ଲାଗିଲେ କିଛି ଅସୁବିଧା ନାହିଁ ଯେ ସେଟା ତ ପ୍ରକୃତି ଷ୍ଟି ର ଫନିୟମ ହଉ ଯାହାକୁ ଯେତିକି ସମୟ ଲାଗିବ ଆଉ।
ହଁ ସେଇଟାବି ତ କଥା ଆଉ କିଛି ଅସୁବିଧା ନାହିଁ। ତ ଆମେ ଏବେ ଗଲାଣି ଆଉ କେତେ ପାଞ୍ଚ ତାରିଖ ତ ଆଜି ଆଉ ପାଖାପାଖି କେତେ କହିଲ ଛଅ ସାତ ଦିନ ପରେ ଆମେ ଘଟଗାଁ ତାରିଣୀଟି ବାହାରିବା।
ଆଜ୍ଞା ଆଉ ଘଟଗାଁ ତାରିଣୀ ଗଲେ ଆଉ କପିଳାସ ଯିବେନି?
କପିଳାସ ଗଲେ ଟିକେ ଅଧିକ ବାଟ ପଡ଼ିିଯିବନି କାହିଁକିନା ଏଟା ତାର ପୁରା ବିପରୀତ ଜାଗାରେ ଅଛି।
ଆଜ୍ଞା ତାରିଣରୁ ଆସିଲା ପରେ କପିଳାସ ଯିବା ନା କପିଳାଶ ବୋଲରରେ ଯିବା ହାରି ପନ୍ଦର ଜଣ।
ହଁ ଆପଣ ଠିକ କଥା କହିଲେ କପିଳାସ ଭଲ ନା ଅଟୋରେ ବି ତ ଗଲେ ହବ ନା।
ଆଜ୍ଞା ଅଟୋରେ ବି ଯାଇ ହବ।
ଅଟୋରେ ପଳେଇବ କେତେ ଆମେ ପନ୍ଦର ଜଣ ଭଳିଆ ଅଛନ୍ତି ଅଟୋରେ ଯାଇହବନି।
ଆଜ୍ଞା ନିହାତି ଯାଇ ହବ।
ତାହେଲେ କିଛି ଅସୁବିଧା ନାହିଁ ଆମେ ଅଟୋ ରେ ତାହେଲେ ଆରାମସେ ପଳେଇବା ଆଉ।
ଆଜ୍ଞା ଆଉ ନିହାତି ପାଣି ମନ କରିକି ଆଣିବେ ନହେଲେ ପୁଣି ପାଣି ଚୋରି କରିବାକୁ ପଡିବ।
ହଁ ପା ସେଇଟା ତ ଅସୁବିଧା ଆମେ ନେଇ ଆସିବା କୋଉଠ ଗୋଟେ ପାଣି ନେଇଆସିବା ଆମେ ଚୋରି ଫୋରି କରିିବାନି ଆମେ।
ନା ମ ଚୋରି କଣ କରିବା ଚୋର ଆମେ ନା କଣ ଚୋରି କରିବା।
ସେଇଆା ଆଉ ମୁଁ କଣ କହୁଥିଲି କହିଲ ସେଇ କଥା ଆଉ ଏବେ ଏଇ ସବୁ ଏଇ ଏମିତି ଡ୍ରେଶ୍ ଡ୍ରେସ୍ କିଣିବା ପାଇଁ ଜୁଡ଼ିଓଟା ଗଲେ ଭଲ ହବନି।
ଆଜ୍ଞା ବୋଧେ ଆପଣଙ୍କୁ କିଏ ଗୋଟେ ଯାଇଛନ୍ତି ବୋଧେ ସେଇଥିପାଇଁ ଆପଣଙ୍କୁ କହୁଛନ୍ତି।
ହଁ ପା ମୋର ଗୋଟେ ବନ୍ଧୁ ଯାଇଛନ୍ତି ତ ସେ ମୋର ତ ଘନିଷ୍ଠ ବନ୍ଧୁ ଏବେ ସିଏ କହିଲ କି ଦିଇ ଜଣ ସାଙ୍ଗରେ ଯାଇକି ଡ୍ରେସ୍ ଟ୍ରାଏଲ୍ କରିଦେଲେ ଭଲ ହୁଅନ୍ତା।
ଆପଣ ମିଶିକି ଟ୍ରାଏ କରିବେ ନା ସିଏ ଟ୍ରାଏ କରିବେ।
ନା ନା ଆମେ ମିଶିକି ଟ୍ରାଏଲ୍ କରିବୁ।
ଓହୋ ଏପ ଏମିତି ବି ହେଇପାରେ।
ହଁ ଏମିତି ହେଇପାରିବ ମୁଁ ତ ନିଜ ବନ୍ଧୁ କରସି କଲା ଭାବିବି ନା କଣ।
ହଁ ସେଇଟା ବି ସତ କଥା ଆପଣଙ୍କ ଏତେ ଘନିଷ୍ଠ ବନ୍ଧୁ ବୋଲି ଆପଣ ସହ ଟ୍ରାଏଲ କରିପାରିବେ।
ହଁ ସେଇ କଥା ଆମେ ଟ୍ରାଏଲ୍ କରିଦବୁ ଦେଖିଆ କଣ କହୁଛ ଆପଣ ବି ଆସନ୍ତୁ।
ଆଜ୍ଞା ହଁ ଆପଣ ଆମ ଘର ଟିକି ଆସିଲେ ଆମେ ଯିବା ଆଉ ମିଶିକି ଯିବା ହାରି ଆଉ।
ହଁ ସେଆଠୁ କଣ କହ ସିଆଡୁ ଯାଇକି ଟିକେ ଲବଣଗିରିଆଡେ ବୁଲିବାକୁ ମଧ୍ୟ ଯିବା।
ଆଜ୍ଞା ସେ ପାଖରେ ପା କଣ ଗୋଟେ ପାହାଡ ଅଛି।
ହଁ ଏଠି ଯୋଉ ପାହାଡ ଅଛି ଭଲ ଜାଗା ବି ଅଛି ଚା ଫା ପିଇଲେ ଭଲ ହୁଅନ୍ତା ସେଇଠି।
ଆଜ୍ଞା ଆଉ ଗୋଟେ ମୋ ସାଙ୍ଗ ଆ ଜାଣିଛନ୍ତି ନା ଚାକିରି ପାଇଯାଇଚି।
ହଁ ସେ ପା ଚାକିରି ପାଇିଥିଲା ସିଏ କଣ କଣ କହିଲ? ଖୁଣ୍ଟ ମଝିଟାକୁ ଭାଙ୍ଗିକି ସେଇଠି ବସା ବସି କରେ।
ହଁ ସେ ଖୁଣ୍ଟ ଖ ଚ ଆପଣ ଜାଣଥିବେ ଖାଲି ଯୋଉଠି ଦେଖିବେ ସ୍ ଖାଲି ସେଇ ଖୁଣ୍ଟରେ ଚଢିବ।
ହଁ ବା ସେ କଣ କହୁଛନ୍ତି କିଏ ଜାଣେ।
ସେ ଖାଲି ଖୁଣ୍ଟ ଦେଖିଲେ ତା ଦେହରେ ଆଉ ସମ୍ଭାଳି ପାରୁନି ସିଏ ଖାଲି ଖୁଣ୍ଟ ଦେଖୁଛି ମାନେ ଚଢି ଯାଉଛି ତା ଉପରେ।
ଉ କଣ କହିବା ଛାଡ ତା କଥା ଆମେ କଥା ହେଇ କଣ ବି ଆମୁକୁ ମିଳିବ ମୁଁ କଣ କହୁଥିଲି କହିଲ ଯୋଉ ଆମେ ଟିକେ ସେ ଜୁଡ଼ିଓକୁ ଯାଇଥାନ୍ତେ ମୋର ତ ଗୋଟେ ସାଙ୍ଗ ଯାଇଚନ୍ତି ସିଏ ବି ଡାକୁଥିଲେ ହେଲା। ମୁଁ କହିଲି ନାଇ ନା ଆ ଏକଲା ଗଲେ ଭଲ ଲାଗିବନି, ଆପଣଙ୍କୁ ସାଙ୍ଗରେ ନେଇଯାଇଥାନ୍ତି ଆଉ।
ଓହୋ। ଆପଣ ସେ ଖୁଣ୍ଟ ଚଢିଲା ବାଲାକୁ ନଉନାହାନ୍ତି।
ଏ ନାଇଁ ଦେଖ ତାକୁ ଦେଖିଲେ, ସେ ପିଲାଟା କଣ କହିଲ ଡରିକି ପଳେଇବ।
ଓ ତାହେଲେ କଣ ସେ ଏତେ ଅସୁର ଦେଖାଯାଏ।
ନାଇଁ ନାଇଁ ସେମିତି କିଛି ନୁହଁ। ସେ ଏମିତି ଖାଲି ଆସିକି କହିବ ଟିକେ ଏକଲା ଦେଖାକରିବା ପାଇଁ ଚାହୁଁଥିଲା ଏକଲା ତ ମୁଁ ଯାଇପାରିବି ନାହିଁ। ଏକଲା ଦେଖିଲେ କଣ ଭଲ ଲାଗିବ କି ଆଉ।
ହଁ ଆପଣ ଡର ବର ଲାଗିବ କାଳେ ସେଇଥିପାଇଁ ଯାଉଛନ୍ତି ଆପଣ ମତେ ଡାକୁଚନ୍ତି ବୋଧେ ଆଉ।
ହଁ ସେଇଥିପାଇଁ ମୁଁ ଆପଣଙ୍କୁ କହୁଥିଲି ଏକଲା ଗଲେ ମୋତେ ଭଲ ଲାଗେନି ତ ଆଉ ସିଏ କହୁଚି କିନ୍ତୁ ଏକଲା ଆସିବା ପାଇଁ। ଏକଲା ମତେ ଟିକେ ଭଲ ଲାଗେନି ଏକଲା ଫକଲା ତାଙ୍କ ପାଖକୁ ଯିବା ପାଇଁ।
ଆଜ୍ଞା ମୁଁ ବୁଝିପାରୁଛି ଆପଣ କଣ କହିବାକୁ ଚାହୁଁଚନ୍ତି।
ହଁ ହଁ ସେଥିପାଇଁ ମୁ ଟିକେ ଆପଣନଙ୍କୁ ନେଇଗଲେ ମାନେ ଟିକେ ଭଲ ଲାଗିବ ଆଉ।
ନିହାତି ଆଉ ତାହେଲେ କହୁନାହାନ୍ତି ଆଉ କଣ କୁଆଡେକୁ ଯିବା ବୋଲି।
ମୁଁ କଣ କହୁଥିଲି କହଲ ଇଆଡେ ବି ଗଲେ ହୁଅନ୍ତା ଆମର ମହାନଯୋଗି ଆଡେ ବି ଗଲେ ହୁଅନ୍ତା।
ହଁ ମହେନ୍ଦ୍ରଗିରି ଭଲ ଜାଗା ମୁଁ ଶୁଣିଆକୁ ପାଇଥିଲି।
ହଁ ସେଇଟା ବହୁତ ସୁନ୍ଦର ଜାଗା ସେଠି କିଛି କିନ୍ତୁ ଖୁଣ୍ଟି ବି ନାହିଁ ଆମୁକୁ ଅସୁବିଧା ବି ହବନି ମୋ ସା ସାଙ୍ଗ ଗଲେ ଚଢିବେ ବି ନାହିଁ।
ଆଜ୍ଞା ସେ ଖୁଣ୍ଟି ଥିଲେ ନା ସିଏ ଚଢିବ ଖୁଣ୍ଟି ତ ନାହିଁ କଣ କରିବୁ।
ସେ ଗଛ ଫଛ ଚଢି ଯାଇପାରେ।
ନା ନା ଗଛରେ ଚଢିବନି କାହିଁକି ନା ତା ଖୁଣ୍ଟି ପ୍ରିୟ ନା ସିଏ।
ହୁଁ। ଆଉ ମୁଁ ତ ଗୋଟେ ସେଇ । ହଁ ହଁ ମୁଁ ତ ସେଇ ଗୋଟେ ସମୟରେ ଜୋତା ଗୋଟେ ନୂଆ କିଣିଥିଲି। ଭଲ ଜୋତା। କିନ୍ତୁ କଣ ମୁଁ କହିଲ ଧଳା ଜୋତା ଟା ତ, ମତେ ଡର ଲାଗୁଛି ସେ କାଦୁଅ ମାଦୁଅ ଯଦି ଖରାପ ହେଇଗଲା, ଖରାପ ଲାଗିବ ନା ନୂଆ ଜୋତା ଟା।
ଆଜ୍ଞା। ତାହେଲେ ଆପଣ ଜୋତା କାହିଁକି ପନ୍ଧିକି ଯିବେ? ଆପଣ ଚପଲ ପିନ୍ଧିକି ପଳଉନାହାନ୍ତି।
ଚପଲ ପିନ୍ଧିକିି ଗଲେ ପା ସେ ସ ପାଣି ବର୍ଷା ହେଇଚି ଯଦି ଗୋଡ ଟା ଖସିଗଲା। ମୁଁ ତ ଏତେ ଖୁଣ୍ଟିି ଚଢିବା ଅଭ୍ୟାସ ନାହିଁ, ପଡି ପାଡି ଗଲେ ଅସୁବିଧା ନା।
ନା ଆମେ କାହିଁକି ଖୁଣ୍ଟି ଚଢିବା, ସେଇ ସାଙ୍ଗଟା ଅଛି, ସେ ଖୁଣ୍ଟି ଚଢିକି ଆମକୁ ଭିଡିକି ନବ ନା।
ନାଇଁ ନାଇଁ ମାନେ କଣ କହିଲ, ଆମେ ଯଦି ଖସିଗଲେ, ଆମ ଥୋଡ଼ି ନା ଅଭ୍ୟାସ ଅଛି ଚଢାଚଢିର।
ଆଜ୍ଞା। ଆପଣ ଯୋଉଟା କହୁଛନ୍ତି ସେଇଟା ବି ସତ କଥା।
ମୁଁ ତ ସେଇଥିପାଇଁ ଯଦି ଆମେ ଯିବା, ସେ ଗୋଟ ସାଙ୍ଗ ତା ସହିତ ମୁଁ ଚଢା ଚଢ଼ି କରିବି। ଯଦି ଭଲସେ ହେଇଗଲା, ତାହେଲେ ମହେନ୍ଦ୍ରଗିରି ତାକୁ ବି ମୁଁ ସାଙ୍ଗରେ ନେଇଯିବି।
ଆଜ୍ଞା। ତ ଆପଣ କେତେବେଳେ ଚଢିବେ ଯାଉଛନ୍ତି?
ଭାବୁଥିଲି ଏଇ ବରୁଣେଇ ତାକୁ ନେଇକି ସାଙ୍ଗରେ ଚଢ଼ିବାକୁ ଯିବୁ, ଦି ଜଣ ଆମେ ସାଙ୍ଗରେ ଯିବୁ ବୋଲି ଭାବୁଥିଲୁ।
ଆଜ୍ଞା। ତ ଆପଣ ଆଉ ଯାଇନାହାନ୍ତି ବରୁଣେଇ?
ଯିବି ପା କଣ କହିଲେ, ସେ ଅଧିକ ଲୋକ ଯାଉଛନ୍ତି ନା, ତାକୁ ଟିକେ ମୁଁ ଏ ଏକେଲା ଚଢ଼ିବାକୁ ତାକୁ ଭ
ଓ ଏକଲା, ତାହେଲେ ଆପଣ ଅଲଗା ଆଡେ କୁଆଡେ ଯାଉନାହାନ୍ତି ଚଢିବାକୁ।
କୁଆଡେ କହୁନାହାନ୍ତି ଟିକେ।
ମୁଁ ସେ ଚଢା ଚଢି ବିଷୟରେ ଏତେ ଜାଣିନି, ପଛେ ମୋ ସେ ଯୋଉ ସାଙ୍ଗଟା ଯୋଉ ଖୁଣ୍ଟି ଚଢେ ଯିଏ ଭଲ ଜାଣିଥିବ, ତମେ ଆପଣ ତାଙ୍କ ସାଙ୍ଗେ କଥା ହେଇକି ଯାଆନ୍ତୁ।
ହଁ ଆରେ ସିଏ ଖୁଣ୍ଟି ଚଢିବା କଥା କହୁଚି। ମୁଁ ସିନା ପାହାଡ ଚଢିବା କଥା କହୁଚି। କିନ୍ତୁ ଇଏ କଣ ଛୋ ।
ଛୋଟ ପାହାଡ, ଛୋଟ ବଡରେ ପାହାଡରେ କଣ ଅଛି, ପାହାଡ ତ ପାହାଡ ଆଉ।
ଦେଖିଆ ଯଦି ହବ ଯିବି ଆଉ, ମୁଁ ପାହାଡ ଚଢିବାକୁ ଆଉ।
ହଉ ହଉ ଆଉ ଆପଣ କୁଆଡେ ଆଜି ଯିବେନି।
ସେଇପାଇ ତ କହୁଥିଲି ଆପଣଙ୍କୁ ସେଥିାଇଁ କଲ୍ ଲଗେଇଲି କି ଆପଣ ଟିକେ ବାସନ ଟା ମାଜିି ଦେଇଚନ୍ତି ମୁଁ ଖାଲି ସଙ୍ଗେ ଖାଇବି। ଆମର କଣ ଭାଟ ଡାଲି ଆଉ ଆଳୁଦମ୍ ହେଇଚି ଆମର ତ ଭାଇ ବିନା ପିଆଜରସ ଲୋକ କୁଆଡ଼ୁ ଆଉ ଚିକେନ୍ ହବ। ତ ମୁଁ ତ କେବେ ଚିକେନ ଜୀବନରେ ଖାଇ ନାହିଁ କେବେ ଖାଇଲେ ଜାଣିବି କିନ୍ତୁ ଛାଡ ମୋ ତ ଭାଗ୍ୟ ନାହିଁ ଚିକେନ ଖାଇବା ମୁଁ ଖାଇକି ଆପଣଙ୍କ ପାଖକୁ ଯିବି ଆଉ ମୁଁ ପା ବିନା ଆଇଁଷ ଫାଇଁସ ଛାଡ଼ି ଦେଇଛି ଆଉ କିଛି ଖାଉନି ଆମିଷ ଦୂରରେ ମୁଁ ଏବେ ଅଛି।
କଣ ପାଇଁ ଆପଣ ଏତେ ଆମିଷ ଆଗରୁ ତ ଖାଉଥିଲେ, କଣ ପାଇଁ ଏବେ ଛାଡି ଦେଇଛନ୍ତି?
ହ୍ୟାଲୋ। ହଁ ମୁଁ କହିଲି ମୁଁ ଆମିଷ ବହୁତ ଦୂରରେ ରହୁଛି, ଆଉ ଆମିଷ ଖାଉନି ଏବେ ଆଉ।
ଆଜ୍ଞା ଆପଣ ତ ଆଗରୁ ଆମିଷ ଖାଉଥିଲେ, ତ ଏବେ ଆଉ କଣ ପାଇଁ ଖାଉନାହାନ୍ତି?
ନାଇଁ ନାଇଁ ଆଗରୁ ବି ତ ମୁଁ ଖାଉନଥିଲି। ମୁଁ ପୁରା ଛାଡ଼ିଦେଇଛି ପା। ମୁଁ ଶୁଦ୍ଧ ନିରାମିଷ ଲୋକ ଏବେ ହେଇଯାଇଚି।
ଓହୋ। ଆପଣ ଏମିତି କେବେଠୁ ନିରାମିଷ ହେଇଗଲେ ମୁଁ ଜାଣିପାରିଲିିନି?
। ମତେ କଣ କହିଲେ, ସେ ଯୋଉ କ୍ଷୀର ପିଆ ଟିକେ ପସନ୍ଦ। ଅମୁଲ ମିଲ୍କ ହେଇଯାଉ, ମତେ ସେ ସବୁ ଭଲ ଲାଗେ। ଲସ ମୋତେ ଭଲ ଲାଗେ।
ଓ ଆପଣ କ୍ଷୀର ଜାତୀୟ ପ ପଦାର୍ଥ ପସନ୍ଦ ଅଧିକ।
ହଁ ମୋ ସାଙ୍ଗ ଡ଼ାକିିଲା ବା ଅମୁଲ କୁଲ ଦବ ବୋଲି ମୁଁ ଏସିନା ଯିବି ତା ପାଖକୁ।
ଓହୋ ତାହେଲେ ଆପଣ ଅମୁଲ କୁଲ ପିବା ପାଇଁ କିଛି ବି କରିପାରିବେ ନା।
ହଁ ମତେ ବହୁତି ହିଁ ପସନ୍ଦ ଆପଣଙ୍କୁ ପସନ୍ଦ ନୁହେଁ କି?
ଆଜ୍ଞା ମତେ ବି ମଧ୍ୟ ପସନ୍ଦ।
ହଁ ମତେ ନାଲି ଚା ବି ବୋହୁତ ପସନ୍ଦ ଯେ ନାଲି ଚା ଅଧିକ ପଇସା ପଯାଉଛି ହଜାର ଟଙ୍କା ପଦଯାଉଛି ପା ନାଲି ଚା ଏବେ ଟିକେ।
ଆଜ୍ଞା ଅ ଅଦି ହଜାର ଟଙ୍କା ତ ଆପଣ ବହୁତ କମ କହିଦେଲେ ତାହାଠୁ ବି ମଧ୍ୟ ଅଧିକ ପଡିଯାଉଛି।
ଦେଖିବା କେବେ ନାଲି ଚାଷୀ କ ବହୁତ ଯଉ କଣ ଦାର୍ଜିଲିଂ ରୁ ଆସେ ଚା ଟା ତ ସେ ଅଧିକ ପଇସା ଲାଗିଯାଉଛି ସେଥିରେ।
ଆଜ୍ଞା ସେପଟୁ ଟିକେ ଚା ଟା ସେ ଅଧିକ ପଇସା ନା ତାଙ୍କର ସେଇଠି ଭଲ ଚା ତ ସେଇଥିପାଇଁ।
ହଉ ଠିକ୍ ଅଛି ମୁଁ ରଖୁଛି ମୋ ସାଙ୍ଗ ଡାକିଲାଣି ତା ସହିତ ଯାଇ ମୁଁ ଚଢ଼ାଚ଼ଢି କରେ ଆଉ।
ଆଜ୍ଞା ଆପଣ ଚଢିକି ଆସିକି ମୋତେ ପୁନର୍ବାର ଫୋନ କରନ୍ତୁ।
ହଉ।